ହ୍ୟାଲୋ।
ହ୍ୟାଲୋ।
ହୁଁ କୁଅ।
କଣ କରୁଚ?
ଏଇ ଘର ଭିତରେ ଅଛି ଆଉ ବର୍ଷା ପ୍ରବଳ ହଉଚି।
ଉଁ ହୁଁ।
ତମର ବର୍ଷା ହୋଉଚି?
ହଁ।
ଛାଡ଼ିନି ବର୍ଷା?
ନାଁ କଲିଠୁ ବର୍ଷା ହେଇଚି ନାଁ ରାତିରୁ ଆଉ।
ଉଁ ହୁଁ। ଆମର ଏବେ ବି ହୋଉଛି ବର୍ଷା।
ଖିଆ ପିଆ ସଇଲାଣି?
ନାଁ ମଁ ଆମେ ଏଇ ଉଠିନୁ ଏପର୍ଯ୍ୟନ୍ତ ଆଉ ଏ ନା ଠି ବର୍ଷା ତ ହୋଉଛି ଆଉ କଣ ସଣ୍ଡେ ଆଜି ଆଉ।
ହଁ।
ସବୁତ ଛୁଟି ଆଜି ଆଉ।
ହଁ ପା। ଆଉ ସବୁ ଭଲ? ବୁଲ ଆଉ ଦିନରେ କ୍ଲାସ ରଖୁଛୁ ନା? ଇଲୋ ନା କାଲି କେମିତି କଣ ଆଇଲ ଭାଇ କାଲି ତ ବର୍ଷା ପକଉଥିଲା?
ମୁଁ ମୁଁ ଗାଡ଼ି ନେଇ ଯାଉଚି। କି ନା।
ଉଁ ହୁଁ।
ବର୍ଷା ତ ମ୍ ଓ ମୁଁ ଫୋର ଉଇଲର ନେଇକି ପଳେଇଥିଲି।
କାଁ
ଫୋର୍ ଉଇଲର ନେଇ ଯାଇଥିଲେ।
ଓଏ ତ
କଣ ବର୍ଷା ଯୋଳିଆ ହଉଛି ଟୁ ଇଲର ରେ ଏନା ଯାଇ ହବନି ଅଫିସ।
ହଁ।
ହୁଁ।
ଏଇ ଏଇ ଭାବିବଣିି।
ଏ ଉଁ ଉଁ ପହିଲ ନବାଟା କିଛି ନାଇଁ ଯେ ଏଇ ଶଳା ଯୋଉ ଗଳି କନ୍ଦିରେ ଯୋଉ କାଦୁଅ ମାଧୁଅ ହେଇଆଇଛି ଗାଡି ପଶିଲା ମାନେ ବାହାରି ହେଉନି ବୁଲେଇ ହେଉନି ଏଇଭଳିଆ ସିଚୁଏସନ୍।
ଖୋଇଆଇ ଆଉ
କିଏ ପାଟି କରୁଚନ୍ତି?
ହୁଁ ଏଇ ଛୁଆ ଭା
ହୁଁ ହୁଁ ହୁଁ।
ଆଜି ସଣ୍ଡେରେ କଣ ଖାଇବା ପିଇବା?
ଆମର ଆଜି କଙ୍କଡ଼ା।
ରଖିଥିଲା
କଙ୍କଡ଼ା ଚିଲିିକା କଙ୍କଡ଼ା ଚିଲିକା କଙ୍କଡ଼ା।
ସେ ଗୋଟେ ସାଙ୍ଗଟେ ଧରିକି ଆସିଥିଲା କାଲି ରାତିରେ।
ରାତିରେ ବର୍ଷା ହଉଛି ବର୍ଷା ରେ କଙ୍କଡା ଖାଇବା
ହୁଁ ଆଜି କାଲି ଚିଲିକା ରୁ ଆଇଲା ତ। ମୁଁ ସେନା କହିଲେ ଆଇଲା ବେଳେ କଙ୍କଡ଼ା ଧରିକି ଆସିବୁ ସିଏ ପୁରା ବଡ଼ ବଡ଼ ଯୋଉ ମାଣ୍ଡୁଆ କଙ୍କଡ଼ା।
ହୁଁ
ସିଏ ଏକବାର ଧରିକି ଆଇଛି ଏକାଥରେ ଆଠ ଦଶଟା ଖଣ୍ଡେ।
ସେ ଆ ଗୋଟା ଅଧ କେଜି ଖଣ୍ଡେ ହେଇଥିବ।
ଗୋଟା ଚାରିଶହ ଗ୍ରାମ ରୁ କମିବନି।
ମାନେ ଆ ଆଠେଟା ଆଠେଟା ଖଣ୍ଡେ ଆଣିଛି ମାନେ ସେ ତିନିକେଜି ପାଖାପାଖି ହବ।
ବେଶୀ ହେଇଥିବ ନା କମବନି।
ତା ଗୋଡ଼ ଗୁଡ଼ା ମାନେ ଯେମିତି ହା ତୋ ସାଙ୍ଗରେ ସମାନ ହେବା ଉଁ ସେ ଯୋଉ କଣ୍ଟା।
ମାଢୁଆ କଙ୍କଡା ବଡ ବଡ ହେଇଥିବ।
ଏବେ ତ ସବୁ ବିଲବାଡିରେ ଏଇନାକେ ଧାନ ବିଲରେ ଦେଖିବ ହଉ କୁଜି କଙ୍କଡା। ନା କଣ କହନ୍ତି ତାକୁ?
ମାଟିଆ ମାଟିଆ ଯୋଉରା ବୁଲନ୍ତି।
ହଁ ଛୋଟ ଛୋଟ ଟାଇପର।
ହୁଁ ସେଗୁରା ଭଲ ଲାଗେନା।
ହୁଁ ସେରା ଭଲ ଦେଶୀ କଙ୍କଡା ଟା ଭଲ ନା। ହଁ ଟେଷ୍ଟ ପୋଡିକି ଖାଇବ ଛେଚିକି ଖାଇବ ଭଲ ଲାଗିବ।
ହଁ ପୋଡିକି ଛେଚିଲେ ସେଇରା ଭଲ ଲାଗିବ ନହେଲେ ତରକାରୀ ସିଏ ଭଲ ଲାଗିବନି।
ହଁ ତରକାରୀ ନାଇଁ ତରକାରୀ ହିଁ ସମୁଦ୍ର ଇଏ ସେ ଭଲ ଲାଗେ।
ନାଇଁ କଳାଟା ଏଇ ଯୋଉ ମାଣ୍ଡୁଆ କଙ୍ଗଡା ଟା ଏଇ ଯୋଉଟା କଳା ମୁଁ ଯୋଉଟା ଆଣିଛି ସେଇଟା ତରକାରୀ ପାଇଁ ଭଲ ଲାଗିବ।
ହଁ କଷିକି ଖାଇବ ଭଲ ଲାଗିବ।
ଉଁ ହୁଁ।
ତା ଗୋଡ଼ ଗୁଡ଼ା ଯେମ ଉହୁଁ ଯୋଉଭଳିଆ ହେଇଛି ତ ଦାନ୍ତରେ କାମୁଡିଲେ ବି ସେରା ଭାଙ୍ଗିବନି।
ହୁଁ ସେ ସେଗୁରା ମୋଟା ମୋଟା ତା ଗୋଡରା କଷିକି।
ହୁଁ। ତାକୁ ପୁରା ଛେଚିକି ତରକାରୀ କରିବାକୁ ପଡିବ ତା ଗୋଡକୁ। ନହେଲେ ଚୋବେଇ ହବନି ଦାନ୍ତରେ।
ଯାର ଦାନ୍ତ ଥିବ ସେ ଖାଇବ।
ହୁଁ। ହଁ ପା।
ଏୟା ଆଉ। ବର୍ଷା ଛାଡିଲେ କଣ ପଦାକୁ ବାହାରନ୍ତିକି କଣ କରନ୍ତୁ। ଆଉ ବର୍ଷା ଛାଡିବନି ଉଁ କଣ ପଦାକୁ ଯିବୁ
ବ୍ରେକଫାଷ୍ଟ ସଇଲାଣି?
ସୁଜି ଖିଆହେଇଛି।
ସୁଜି?
ହୁଁ।
ଅହଃ!
ସୁଜି ଖିଆ ହେଇଚି ଉଠିଲେ
ସଇଲା ହେଇଗଲାତମେ ଖାଇଦେବା ତୁମର। ହଁ ଦେଖିଲୁ ଗୁଲୁ ମୁଁ କିଛି କଲି କିଛି କଲି? ହଁ ସକାଳେ ୟିପି ଖାଇଥିଲି ୟିପି। ଆଉ ମୁଁ ଘରକୁ ଯାଇଥିଲି ତାଙ୍କୁ କଇଥିଲି ଟିକେ ଆଣିଥିଲେ ବରା ଗୁଗୁନୀ ଖାଇଥିନୁ।
ହୋଉ ହୋଉ ହୋଉ।
ଆଉ କଣ କୁହ?
ନାହିଁ ଆଉ କଣ କହିବି ଆଉ? ଏମିତି ଚାଲିଚି ଆଉ ଦୁଃଖ କଷ୍ଟରେ ଚାଲିଚି ଆଉ।
ଯା କଙ୍କଡା ଖାଇକି ଖାଇ ପିଇକି ମଜା ନିଅ ଆଉ।
ହୋଉ ହୋଉ ହୋଉ।
ହୁଁ।
ହୋଉ ରଖିଦୋଉଚି ଆଁ।
ଆଉକଣ କୁହ?
ଆଉ କଣ କହିବି ଆଉ ଗାଧୁଆ ଫାଧୁଆ ଯାଉଚୁ କରିବୁ । ଗାଧେଇ ପାଧେଇ ସାଇଲା ପରେ ଗାଧେଇ ସାଇଲଣି?
ହଁ। ଗାଧେଇ ପଇଲି।
ହୁଁ।
ଉଠିତ ଗନି ଲାଟିନ୍ ଗନି ସେଇଠି ଗାଧେଇ ପାଧେଇ ପଇଲି।
ଦଶଟା ସାଢେ ନଅଟା ବାଜିଲାଣି ଆଉ ଅଧଘଣ୍ଟା ଖଣ୍ଡେ ଗଲାଇକି ଗାଧୁଆ ହବ।
ହାଁ।
ମିନିମମ୍ ଦଶ୍ ଟା।
ହଁ।
ଦଶ୍ ଦଶ୍ ଟା ନ ବାଜିଲେ ଗାଧେଇଆକୁ ଛୁଟି ଦିନେ ଇଚ୍ଛା ହଉନି।
ହଁ ତ ଅଫିସ ତ ବନ୍ଦ ଆଜି। ଖାଅ ପିଅ ଶୁଅ ନୂଆ ଘରେ ସବୁ ଭଲ?
ତମର ସବୁ?
ହଁ ହଁ। ହ
ହଉ ଠିକ୍ ଅଛି ଠିକ୍ ଅଛି।
ତମ କରେଣ୍ଟେ ଫରେଣ୍ଟେ ଅଛି ନା?
ହଁ କରେଣ୍ଟେ ଅଛି। କାଲି ତ ରାତିରୁ କରେଣ୍ଟ୍ ଯାଇନି ଯାଇଚି ନାଇଁ ଜାଣନି ଶୋଇ ପଡଚି ଦେଖିନି।
ଆମର ଏଠି କଣ ଗୋଟେ ପ୍ରୋବଲେମ୍ ହେଇଚି ଏ ଟ୍ରାନ୍ସଫର୍ମର କି କଣ? କାଲି କରେଣ୍ଟ ପଳଉଚି କାଲି କାଲି ମାନେ ହଇରାଣ କଲା। ଆଜି ବି
ହଁ ଏ ଯୋଉ କରରେ ସେ ଟିକେ ଟିକେ ଶୀତ ଲାଗୁଚି।
ଉଁ ହୁଁ।
ଆଚ୍ଛା।
ଅ ହଉ ହଉ। ମାକୁ ଉଠାଅଯା। ମାମା ଉଠୁନି ତ ସାଢ୍ ନଅଟା ହେଲାଣି
ମାମା ହଁ ମୁଁ ଯାଉଚି ରଖି ଦଉଛି ଉପର ଓଳି ଫୋନ୍ କରିବୁ ହଁ।
ହଉ। ତିରିଂନିନି